ଏଇ ଅଛି ଟିକ ଘରେ ଅଛି। ଖେଳିବାକୁ ଯିବି ଆଉ
କଣ ଖେଳିବାକୁ ଯିବ?
ଖେଳିବାକୁ ଯିବି କ୍ରିକେଟ।
ତମକୁ କ୍ରିକେଟ ଖେଳିବାକୁ ଭଲ ଲାଗେ।
ହଁ ଭଲ ଲାଗେ
ହୁଁ ମତେ ବି ଭଲ ଲାଗେ
ହୁଁ ଆଉ ତୁମେ କଣ କରୁଛ?
ଆଉ କଣ କୁହ କଣ କେମିତି କେତେ ଜଣ ଖେଳ
ତୁମେ କଣ କରୁଛ।
ମୁଁ ବୁଲୁଛି ଏଇଠି ଆଉ କଣ କରିବି।
ଆଛା। ଯେ କଣ ଖାଇଥିଲ
କଣ
କଣ ଖାଇଲ ସକାଳେ ଗାଧୁଆ ବେଳେ
ସରକାଳେ ଖାଇଥିଲି ରୁଟି ଅଣ୍ଡା ଭୁଜିଆ କାଧୁଆ ବଳେ ଖାଇଥିଲି ର ଭାତ ଆମ୍ବ ସାଲାଡ ଡାଲମା ଚିକେନ କଷା
ଆଚ୍ଛା।
ହୁଁ।
ହଁ।
ହଉ କଣ କୁହ
ହଁ।
ୟ ସବୁ ଭଲ
ସବୁ ଭଲ ଅଛି କିଛି ଖରାପ ନାହିଁ ସବୁ ହେଲା
ଘର ଲୋକମାନାନଙ୍କର ସବୁ ଭଲ
ସମସ୍ତଙ୍କର ଭଲ ଆମ ଓଡିଶାରେ ଏ ଓଡିଶାରେ ଶିଳ୍ପ ସଂସ୍ଥା ବିଷୟରେ କିଛି କୁହ
ସଂସ୍ଥା ବିଷୟରେ ମୁଁ କିଛି ଜାଣି ତମେ କୁହ
ଆଚ୍ଛା ହଉ ଠିକ୍ ଅଛି। କହୁ ଶିଳ୍ପ ସଂସ୍ଥା ବିଷୟରେ କହିବା ଗଲେ ଶିଳ୍ପ ସଂସ୍ଥା ବିଷୟରେ କହିବାକୁ ଗଲେ ଆମ ଭାରତ ଅଗ୍ରାଧିକାର କରୁଛି। ମୁଁ ଧୀରେ ଧୀରେ ଅଗ୍ରାଧିକାର କରୁଛି ସମସ୍ତେ କୁହନ୍ତି ଆମ ଭାରତ ବହୁତ ପଛରେ ବୋଲି କିନ୍ତୁ ମୁଁ ବିଶ୍ଵାସ କରେନି କି ଆମ ବି ଭାରତ ପଛରେ ଅଛି ବୋଲି ଆମ ଭାରତ ପରି ଅନେକ ଦେଶ ଅଛନ୍ତି। ତାଙ୍କର ବିକାଶ ବି ସେମତି ଧୀରେ ଧୀରେ ବଢୁଛି ଆଗୁ ବଢୁଛି ଜେଉ ନେକ୍ସଟ ଆଉ କଣ କହୁଚୁ? ଶିକ୍ଷା ଶିକ୍ଷାର ବିକାଶ ଉପରେ କିଛି ମତାମତ ଦେଇପାରିବ।
କଣ?
ଶିକ୍ଷା ଶିକ୍ଷା ଓ ଓ ର ବିକାଶ ଆଇମିନ କେମିତି ଶିକ୍ଷା ଟାକୁ ଆଗକୁ ନେଇପାରିବା ଟା ସେଇଆ ଉପରେ। ସେ କଥା ଛାଡ ପୂରା।
ସେ ସବୁ ଛାଡ ମୁଁ ଆଉ କହୁଥିଲି ଆଉ ବ୍ୟାଡମିଣ୍ଟନ ଫାଡମିଟନ ଖେଳ ନା
ହଁ ବ୍ୟାଡମିଣ୍ଟନ ଖେଳେ କେମ କେତେବେଳେ କେମିତି ଆମର ଯେତଳେ ଶୀତ ଦିନରେ ଶୀତ ଶୀତ ଦିନରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ହୁଏ କି ରାତିରେ ତ ସେ ଟାଇମରେ ସେ ଟାଇମ ରେ ସେମିତି ଆମ ଏଠୀ ମୁ ଯୋଉଠି ଅଛି ତ ଘର ପାଖରେ ସେଠି ବ୍ୟା ମିଣ୍ଟନ ଟୁର୍ଣ୍ଣାମେଣ୍ଟ ହୁଏ ମୁଁ ବି ଯାଏ ଖେଳିବା ପାଇଁ ସେ ପିଲା ବି ଆସନ୍ତି ହଁ। ହଉ ଆମ ସୁ ମିିଲିବ ସେ ଖେଳୁ ଆଉ
ହୁଁ ରାତିରେ ଆଉ ପରେ ବୁଲାବୁଲି କର।
ରାତିରେ କହିବାକୁ ଗଲେ ନା ରାତିରେ କୁଆଡେ ଯାଏନି ଯାହା ହବ ଦିନ ବେଳା ସାରିଦିଏ ସନ୍ଧ୍ୟା ହେବା ପୂର୍ବରୁ ଘରକୁ ଫେରିଆସେ। ଏ ସିନା ରାତିରେ ବୁଲି ପାଇଁ ମତେ ଟିକେ ପସନ୍ଦ ଲାଗେନି।
ହୁଁ।
ହଁ। ଏଇଆ ଆଉ। ଆଉ ଉଁ କବାଡି ଖେଳ ତମେ?
ହଁ ମସ୍ତ ଲାଗେ କବାଡି ଖେଳିବାକୁ ସେ ଯୋଉ ମଜା ସାଙ୍ଗ ମାନଙ୍କ ସହିତ କବାଡି କବାଡି କବାଡି ମଜା।
ଆଚ୍ଛା ଆଚ୍ଛା ଆମର ବି ଆମର ବି ଚରେ ତ କବାଡି ପ୍ରତିଯୋଗିତା ହୁଏ।
ହଁ।
ଏ ହଁ ଆ ହୁଏ ସେଠୀ।
ଆମ ଗାଁରେ ଏଇଥିନା ମାଙ୍କଡ଼ ଅଛନ୍ତି ନା?
ହଁ ଅଛନ୍ତି।
ମାଙ୍କଡ ଯୋଉଠି ଥିବେ କୁକୁଡ଼ା ନା ଯୋଉ କୁକୁର ଯୋଉଠି ଥିବ ମାଙ୍କଡ ସେତିକି ଯିବେନି।
ଯିବେନି ସିଏ ତାଙ୍କର ତାଙ୍କ ଭିତରେ ପଡେନି।
କୁକୁର
ଖାଇବେନି ତଥାପି ଭୟ ଅଛି ଆଉ କୁକୁର ମାଙ୍କଡ ଭୟ ମାଙ୍କଡ
ହୁଁ ମାରିଦେବେ।
ଭୟ ହଁ ମାରିଦେବେ। ଭୟ ନ ରହିଲେ ମାନେ ସମସ୍ତେ ସମସ୍ତେ ସମସ୍ତିଙ୍କୁ ଆଟକ୍ କରିଦେବେ ବୁଝିପାରୁଚ କି?
ହୁଁ ସେଇ ମୁଁ ବା ଦେଖିଲି ମୁଁ ଏଇଠି ବସିଛି ମୁଁ ଦେଖିଲି ମାଙ୍କଡ ଆଗେ ଆଗେ ଦୌଡ଼ିକି ଯାଉଛି କୁକୁର ଦୌଡିକି ନେଇକି ଯାଉଛି।
ସେଟା ତ କମନ ସେଟା ସବୁଠି ସେ ଏଇଆ। ଆମ ଆଡେ ବି ସେୟା ମାଙ୍କଡ ହଉଛନ୍ତି ମାଙ୍କଡ ଦୋଉଡି ଦୋଉଡ଼ି ଯାଉଥିବ ତଳେ ତଳେ ତ କୁକୁର ତାକୁ ଗୋଡ଼ଧୁଏ। ମାଙ୍କଡ ଗଛକୁ ଚଢିଗଲେ କୁକୁର ଆଁ କରି ଅନେଇଥିବ ଉପରକୁ। ସେଇଟା ବହୁତ ମଜା ଲାଗେ ଦେଖିବା ପାଇଁ।
ଦୌଡେଇ ଦୌଡେଇକି ନେଇକି ଯାଇଥିବେ ସେ ଗଛକୁ ଅନେଇକି ସେ ଗଛରେ ଚଢିକି ତଳକୁ ଅନେଇବେ ଉପରକୁ ଆ କରିକି ଅନେଇଥିବେ।
ହଁ ସେଇଟା ସେଇଟା ତ ବଢିଆ ଲାଗେ।